ହାଲୋ।
କଣ କରୁଚ?
ମୁଁ ଏଇଠି ବସିଚି ତମେ କଣ କରୁଚ?
ମୁଁ ବି ବସି ଚି ଆଉ ଖାଇସାରିଲାଣି?
ହଁ ମୁଁ ଖାଇସାରିଲିଣି। ତମେ?
ହଁ ମୁଁ ସେଇ ସଖାଳ ଖାଇବା ଖାଇଥିଲି ଏବେ ଆଉ ମାନେ ଦିପର ଖାଇବା ଖାଇନାହିଁ।
ହଁ ମୁଁ ବି ସେଇ ସକାଳ ଖାଇବା ହିଁ ଖାଇଥିଲି।
ଆଚ୍ଛା କମ୍ ଖାଇଲ ସକା
ମୁଁ ଖାଇଥିଲି ଏଇ ଦହିବରା ଟିକେ ଖାଇଥିଲି ତମେ କଣ ଖାଇଚ?
ବଢିଆ ଆଉ ମୁଁ ଏଇ ଖାଇଥିଲି ରୁଟି ତରକାରୀ ଆଉ।
ଆଚ୍ଛା ଆଉ ତମ ଦେହ କେମତି ଅଛି?
ହଁ ମୋ ଦେହ ଭଲ ଅଛି ତମର?
ମୋ ଦେହ ବି ଭଲ ଅଛି।
ଆଉ ଘରେ ସବୁ କେମିତି ଅଛନ୍ତି?
ଆମ ଘରେ ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ? ହଁ
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ନହେଲେ ଆଜି ତମର ଦି ପ୍ର ଦିପହର ଖାଇବାରେ କଣ ହେଇ ଚି
ଆମର ଭାତ, ଡାଲମା, ଶାଗ ଭଜା ଆଉ ବୋଦେ ଆ-ପୋଟଳ ଆଳୁ ତରକାରୀ ମେ
ଆଚ୍ଛା ଆଚ୍ଛା ଆଚ୍ଛା। ହ ଆମର ବି ସେମ ଭାତ ଡାଲ ଲମା, ଶାଗ, ଆଉ ପନିର୍ ଚଣା ତରକାରୀ।
ବଢିଆ ଆଉ ତମ ଘରେ କିଏ କିଏ ରୁହନ୍ତି?
ମୋ ବାପା, ମା, ମୁଁ, ମୋ ଭାଇ ଆଉ।
ଓହୋ।
ତମର?
ଆମର ମୁଁ, ଭାଇ, ଭଉଣୀ, ଜେଜେ, ଜେଜେମା, ବଡ଼ ବାପା, ବଡ ମା, ସାନବାପା, ସାନମା, ବାପା, ମା ଆଉ।
ବଢିଆ ଆଉ ତମର ପୁରା ବଢିଆ ବ ବଡ ଫ୍ୟାମିଲ ଜଏଣ୍ଟ ଫ୍ୟାମିଲ ବଢିଆ ମଜା ଘରେ ସବୁବେଳେ ମ ଜ ମାନେ ଭାଇ ଭୋଉଣୀ ରହିଲେ ନା ସବୁବେଳେ ଭଲଲାଗେ।
ଜାହିଁ ହୁଏ। ଘରେ।
ତାପରେ ଜେଜେ ଜେଜେବାପା ସମସ୍ତେ ଅଛନ୍ତି। ହଁ ବଢିଆ ଆଉ। ହଁ।
ଭଲ ଲାଗେ। ବଡ଼ ପରିବାର ଟିକେ
ହଁ ବଡ଼ ପରିବାର ଭଲ ଲାଗେ ଆମର ବି ଆଗରୁ ଆମର ରହୁଥିଲେ ମୋ ବଡ଼ ଆପା ବଡ଼ ମା ମୋ ନନା ଭାଉଜ ଆଉ ଆମ ଝିଅ ଦୁଇଟା ରହୁଥିଲେ। ଏବେ ଆମ ସେଇ ଦୋକ ଦୋକାନ ପାଖରେ ବି ଘର ହେଇଛି ନା।
ହ
ଏଠି ସେ ପଳେଇଛନ୍ତି। ହଁ ସେଠି ସେ ରହୁଛନ୍ତି ଏଇ ଆମର ଏବେ ପୂଜା ଚାଲିଛି ବୋଲି ବି ସେ ପଳେଇ ଆସୁଛନ୍ତି।
ହଁ ହଁ ତମ ଘର କୋଉଠି?
ଆମ ଘର ଭଦ୍ରକ।
ଓ ହୋ।
ତମର ଯାଜ
ହଁ।
ହ ହଁ ହଁ। ହଁ ହଁ ଆଚ୍ଛା ଆଉ କେବେଠୁ ତମର ସେଣ୍ଟରରେ କ୍ଲାସ୍ ସରିଲାଣି।
ମୋର କ୍ଲାସ ସରିଲାଣି କେବେଠୁ ମୋର ଏଇ ତ ପ୍ଲସ ଥ୍ରୀ ସରିଲା ଏବେ
ଆଚ୍ଛା ଆଚ୍ଛା। ଆଉ ତାପରେ କରିଥିଲା ବୋଧ ହ।
ହଁ।
ଓହୋ।
ତମର ସେପଟେ ସାରିଲାଣି କ୍ଲାସ୍।
ଗଟେ ବର୍ଷ ତଥାପି ହେିଲ ହଁ ଗୋଟେ ବର୍ଷ କି ଏ ତା ଆଡ କମ ଏମିତି ହବ ଆଉ ସେଭଳେ ହଁ ଗୋଟେ ବର୍ଷ ହେଇଯିବ। ତାପ୍
ତମେ ଏବେ କଣ କରୁଛ?
ମୋର ଏମ୍ ଏସ୍ସିି ଲାଷ୍ଟ ଇୟର୍
ଓହୋ କୋଉଠି କରୁଛୁ କୋଉଠି?
ଭଦ୍ରକ କଲେଜ।
ହଁ।
ହୁଁ ତମେ ଅଫଲାଇନ୍ କ୍ଲାସ କରୁଥିଲ ନା ଅନଲାଇନ୍ କ୍ଲାସ କରୁଥିଲ।।
ଅଫଲାଇନ୍ କ୍ଲାସ କରେ ଅନଲାଇନ୍ କ୍ଲାସ ବି ପ୍ରାୟ ଟାଇ କରୁ ଆଉ।
ଆଉ ଉ ଆମେ ପରିବେଶ ସୁରକ୍ଷା ବିଷୟରେ କଥା ହେବା ଆଜି।
ହଁ ଚାଲୁନ ତାହା ତ ବହୁତ ଭଲ ବିଷୟ।
ହଁ ଆଉ ଯୋଉ
ଅ ତମେ ଅ ମାନେ ତମେ ପରିବେଶ କହିଲେ ତମେ କଣ ବୁଝୁଛ?
ପରିବେଶ ସୁରକ୍ଷା କହିଲେ ଆମେ ଆମ ଘର ଆମ ଘର ଚାରି ପଟ ପଟକୁ ସଫା ରଖିବା
ହଁ।
ମାନେ ପରିବେଶ ଭଲ ରହିଲେ ହିଁ ଆମକୁ ପଜେଟିଭ ଇ ଏନର୍ଜି ବି ମିଳେ ଭଲ ଲାଗେ ସବୁ କିଛି କିଛି କରିବାକୁ।
ହଁ ଠିକ କହିଲ। ପରିବେଶ ଯଦି ମାନେ ଭଲ ରହିଥିବ ନା ସବୁବେଳେ ସଫା ସୁୁତୁରା ବି ରହିଥିବ ନା ଆମର ସ୍ୱାସ୍ଥ୍ୟ ବି ଭଲ ରହିବ ପ୍ରଥମ କରିକି ଏବଂ ସବୁ ହଁ ସବୁ କାମରେ ବି ମନ ବି ଲାଗିବ ଆଉ ଯଦି ପରିବେଶ ଖରାପ ଥିବ ଦେନ୍ କିଛି ବି କାମରେ ବି ଭଲ ଲାଗିବନି ଏବଂ ଦେହ ବି ବହୁତ ଖରାପ ବି ରହିବ।
ଠିକ କଥା ପା କହିଛ। ଆଉ ମାନେ ପରି ମାନେ କିଏ ବି ଆସିଲେ ଆମ ପରିବେଶ ହଁ। ଖରାପ ରହିଲେ କିଏ କଣ? କହିିବି ଦେବେ ହୁଁଁ।
ହଁ ପରିବେଶ ତ ପ୍ରଥମେ କହିବାକୁ ଗଲେ ଆମ ଜୀବନର ଗୋଟେ ମୂଳ ଆଧାର ସେଟା। ବିନା ହଁ।
ହଁ। ତାପରେ ଘର ସଜାଡି ସଜାଡ଼ିକି ବି ରଖ। ରଖିଲେ। କିଏ ଆସିଲେ ଆମକୁ ବି ଭଲ ଲାଗିବ ଆଉ ସୁନ୍ଦର ବି ଦେଖ ଦେଖାଯିବ ଆମକୁ ଗୋଟେ ପଜିଟିଭ୍ ଏନର୍ଜି ବି ମିଳିବ ସବୁବେଳେ ଶମ୍ଭୁକୁ କାମ କରିବା ପାଇଁ।
ହଁ ଠିକ କହିଛ। ମାନେ ଯଦି କୌଣସି କାରଣରୁ ଯଦି ପରିବେଶ ଟା ପ୍ରଦୂଷିତ ଷିତ ହଉଛି ତାହେଲେ ତାହା ତ ଆହୁରି ଖରାପ ତମେ ଜାଣିଛ କୋଉ କୋଉ କାରଣରୁ ପାରିବେ ଶ ପ୍ରଦୂଷିତ ହୁଏ।
ହଁ ମୁଁ ଜାଣିଛି କିଛିଟା ଅଳ୍ପ କିଛି କାରଣ ଜାଣିଛି। ବେଶୀ ମାନେ ଅଳିଆ ଆବର୍ଜନା। ପଡ଼ିିକି ରହିଲେ ସେଥିରେ ହେଲା ପୋକ ମାଛି ହେଇକିନା ପରିବେଶ ଦୂଷିତ ହେବ ଆଉ ଆମ ତା ସହିତ ପରିବେଶ ଦୂଷିତ ହେବା ସହିତ ଆମେ ଜଉ ପାଣି ପିଇ ପିଇଉଛନ୍ତି ସେଇଟା ବି ଦୂଷିତ ହେଇଯିବ ସେଇଟା ଯାଇକି ଆମ ଦେହକୁ ଯାଇକି ସ୍ୱାସ୍ଥ୍ୟ ବି ଖରାପ ହବ ଆଉ ଆଜିିକାଲି ତ ହଁ। କଲି ତ ଇ ଫେକ୍ସନ୍ ମାନେ ବହୁତ ମାତ୍ର ଯାତ୍ରାରେ ହଉଛି କୋରୋନା ପରଠାରୁ ଏହାର ମା ମାନେ ୟା ମା ମାତ୍ରା ବଢ଼ିଯାଇଛି ଆଉ ଆମେ ଯଦି ପରିବେଶକୁ ଟିକିଏ ବି ଅସନା କରିବା ନା ସେଇଟା ଇନଫେକ୍ସନ୍ ହେଇକି ଆଜିକାଲି ସୁଗାର ହଉଛି ସେମାନଙ୍କୁ ଯାହାର ସୁଗାର ଆମ ମାନେ ମୋ ବାପା ମାଙ୍କ କଥା କହୁଛି ମାନ ଯାହାର ସୁଗାର ଥିବ ତ ତାଙ୍କୁ କିଛି ଟିକେ ରୋଗ ହେଲେ ମାନେ ଘ୍ର ଛାଡ଼ିି
ହଁ ପରିବେଶ ତ ହଁ ପରିବେଶ ତ ମୁ ମୁଖ୍ୟତଃ କହିବାକୁ ଗଲେ ଆମର ଅଧିକ ଯୋଉ ଅ ଜନସଂଖ୍ୟା ଯେତେବେଳେ ବୃଦ୍ଧି ହଉଛି କିମ୍ବା କୌଣସି ମାନେ ସହର ଗଡି ଉଠିଲେ କିମ୍ବା କଳକାର ଖାନ ପ୍ଲାଷ୍ଟିକ ର ବି ଯଦି ଆମେ ଅ ଅଧିକ ବ୍ୟବହାର କର ତାହା ଦ୍ୱାରା ବି
ହଁ ତାପରେ ଲୋକମାନାନଙ୍କର ଚାହିଦା ବଢିଲାଣି ଲୋକମାନେ ଗଛ କୁ କାଟିକି ଏବେ ବେଶୀ ଘର ଗାଡି ସବୁ ବନଉଛି ନ୍ତି ଗାଡି ଧୂଆଁ ର ବହୁତ ପରିବେଶ ମାନେ ଦୂଷିତ ହୋଉଚି। ମାନେ ଆଜିକାଲି ବି ବହୁତ ଗରମ ହେଉନି କି? ତା ଗରମ ର ବି ମାତ୍ରା ବଢି ଯାଇନି କି?
ସେୟା ଗରମ ର ମାତ୍ରା ତ ବଢି ଯାଇଛି ଏଇ ଯୋଉ ଗଛ କାଟିବା ଦ୍ଵାରା ଲୋକମାନେ ତାଙ୍କର ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଗଛ କାଟୁଛନ୍ତି। ଯାଦ୍ୱାରା ପରିବେଶ ବି ନଷ୍ଟ ହୋଇଚି। ତା ସହିତ ଆମର ତାପମାତ୍ରା ବି ବଢି ଯାଉଛି। ମାନେ ପ୍ରତିବର୍ଷ କିଛି ଲୋକ ଗଛ ଲଗେଇବା ନିହାତି ଦରକାର। ପରିବେଶ ପାଇଁ ଲୋ ନି ରାଜ୍ୟର ସୁସ୍ଥ ଜୀବନ ଯାପନ ପାଇଁ ତ ଗଛ ଲଗେଇବା ନିହାତି ଆବଶ୍ୟକ। ତ ସେଥିପାଇଁ ଆମେ ସବୁ ଲୋକଙ୍କୁ ସଚେତନ ବି କରିବା ପରିବେଶ ସୁରକ୍ଷା କହିବାକୁ ଗଲେ ଅ କେବଳ ଆମେ ଯେ ଚାହିଁଲେ ଯେ କିଛି ଜଣ ଚାହିଁଲେ ଯେ ପରିବେଶ ସୁରକ୍ଷା ଯିବ ତାହା ନୁହଁ। ସମସ୍ତ ମନରେ ଯଦି ଆସିବ କି ପରିବେଶକୁ ନେଇକି ଆମେ ଏତେ ସଚେତନତା ରହିବା ପରିବେଶର ଭଲ ମନ୍ଦ ବୁଝିବା ତାହେଲେ ଯାଇକି ଆମ ପରିବେଶ ଟା କହିବାକୁ ଗଲେ ଟିକେ ଭଲ ସଫା ସୁତୁରା ହେଇକି ରହିବ। ଆଉ। ପରିବେଶ ପର ପରିବେଶ ସୁରକ୍ଷା ତ ମାନେ ସ୍କୁଲ ମାନଙ୍କରେ ଅଧିକ ଦେଖା ମାନେ ସଚେତନ କରାଯାଏ। ତମ ସ୍କୁଲରେ କରାଯାଉଥିଲା।
ହଁ ଆମ ସ୍କୁଲରେ ତ ହଁ ଆମର ଗୋଟେ ଗୋଟେ ପିରିୟଡ଼ ରୁହେ ଆମର ୱାର୍କ ଏକ୍ସପିରିଏନ୍ସ ସେଥିରେ ବି ଆମକୁ କାମ ଶିଖାଯାଏ ମାନେ କେମିତି ପରିବେଶକୁ ସ ସଫା ରଖିବା କେମିତି ଚଳିବା ଏଇଟା ବି ଆମର ଶିଖାଯାଏ ଆମ ସ୍କୁଲରେ
ଆଚ୍ଛା ହଁ ସେଇଟା ତ ପରିବେଶ ସଚେତନତା ଆଗରୁ ଆମର ସ୍କୁଲରେ କଣ ହୁଏ ନା ସବୁ ପିଲା ରାଲି କରିକି ଗାଁରେ ବୁଲିକି ସ ପ୍ଲାଷ୍ଟିକ ଆଉ ଜରି ପତ୍ର ଏଗୁଡା ସବୁ ଉଠଉଥିଲୁ ଆଗରୁ ଏବେ ସେଇଟା ଟିକେ କମିଯାଇଛି ପିଲାମାନେ ସେତିକି ଆଉ ସହଯୋଗ ବି କରୁନାହାନ୍ତି କି କାମ ବି ସେତେ ଆଉ ହଉନି ହଁ ଯି ପ୍ଲାଷ୍ଟିକ ର ବ୍ୟବହାର ଟା ଫା କ କରିଦବ ତାହେଲେ ଆମ ପରିବେଶ ପ୍ରଥମେତ ସୁରକ୍ଷା ହେଇକି ରହିବ‌।
ହଁ ହଁ ପ୍ଲାଷ୍ଟିକ୍ ବ୍ୟବହାର କମ କରିବା। ଆମେ ଯଦି ବି ମାନେ ସବୁବେଳେ ସଫା ସୁୁତୁରା ରଖିବା। ମାନେ ଆମେ ଭାବିବା କି ଆମେ ଯେଉଁଠି ରହୁଛୁ ସଫା କରିବା। ଆଉ ବାହାର ଜାଗାକୁ ସଫା କରିବାନି। ସେଇଟା ବି ଭୁଲ କଥା ଆମେ ମାନେ ସବୁ ମାନେ ଆମ ପରିବେଶକୁ ବି ସଫା ରଖିବା ଦରକାର। ଆମେ ସଫା ରହିବା ସହିତ
ହଁ ଆମେ ସଫା ସହିତ ସମସ୍ତଙ୍କୁ ସଫା ବି ରଖିବା ନିହାତି ଦରକାର।
ହୁଁ ହୁଁ ହୁଁ ହୁଁ ଠିକ କଥା ଆଉ। ଓ ଯେଉଁ ତମ ସ୍କୁଲରେ କଣ ଶିଖାଯାଏ କି?
ହଁ ଆମ ସ୍କୁଲରେ ମୁଁ ଯୋଉ ସ୍କୁଲ ଗାଁ ସ୍କୁଲରେ ପଢୁଥିଲି। ତ ସେଠାରେ ଶିଖାଯାଏ ପରିବେଶକୁ କେମିତି ସଚେତନ ରଖାଯାଏ। ଆମର ପ୍ରାୟତଃ ଦିଟା ମାନେ ଗୋଟେ ପିରିୟଡ଼ ରହିଥାଏ। କଣ ନା ଗଛ ଲଗେଇବା ଆଉ ଗଛର ଦାୟିତଵ ନେବା। ଖେଳକୁଦ ଏ ସବୁ ଥାଏ ତ ଆମର ସେଇ ସମୟରେ ସାର୍ ମାନେ ଆମକୁ ନେଇକି ଆସନ୍ତି ଗଛ ଲଗାନ୍ତି ବାହାରେ କୋଉଠି ପ୍ଲାଷ୍ଟିକ ପଡିଥାଏ କି ଜରି ଅଳିଆ ଆବର୍ଜନା ପଡିଥାଏ। ତାକୁ ଆମେ ସବୁ ଆଣିକି ଗୋଟେ ମାନେ ବଡ କୁଣ୍ଡ କରାଯାଏ। ସେଇ କୁଣ୍ଡରେ ସବୁ ସେ ଅଳିଆକୁ ପକେଇକି ତାକୁ ଗୋଟେ ଟେ ତାକୁ ପକେଇ ରଖନ୍ତି ମାନେ ଯୋଉଗୁଡାକ ଯୋଉ ଜୈବ ବିବିଧତା ତ ଜାଣିଥିବ ଯୋଉଗୁଟା ମାଟିରେ ମିଶି ପାରୁଥିବ। ହଁ ସେଇଥିପାଇଁ ଆମ ସ୍କୁଲ ରେ ଦିଟା ତିନିଟା ଥାଏ ଯୋଉଗୁଟା ମାଟିରେ ମିଶି ପାରିବ ସେଗୁଟା ଗୋଟେ ଜାଗାରେ ପକାଯାଏ। ଆଉ ଗୋଟା ମାଟିରେ ମିଶି ନ ପାରିବ ସେଇଟା ଗୋଟେ ଜାଗାରେ ପକାଯାଏ। ାରା ଜୈବ ସାର ବି ପ୍ରସ୍ତୁତ କରାଯାଉ।
ହଁ ହଁ ଖତ ତିଆରି ଶିଖିଥିବ ଆଉ ବହୁତ ଭଲ ବଢିଆ ଆଜିକାଲି ସରକାର ବି ହଁ କଣ କହୁଛ।
ମୁଁ କହିଲି ସେଠି ବହୁତ ମାନେ ମୋ ସ୍କୁଲ ରେ ବହୁତ ସାରା ଗଛ ଗଛ ବି ରହୁଥିଲା ସେଥିରେ ବି ଆମେ ସାର ନେଇକି ଆସି ଗଛରେ ବି ପକେଇ ପାରୁଥିଲୁ।
ହଁ ଭଲ କଥା ବହୁତ ବଢିଆ ମାନେ ସରକାର ବି ଆଜିକାଲି ବହୁତ ପ୍ରୋତ୍ସାହନ କରୁଛନ୍ତି ପରିବେଶ ସୁରକ୍ଷା ପାଇଁ ବହୁତ ଭଲ ବିଷୟଟା ଆମ ସାଙ୍ଗରେ ଆଲୋଚନା କରି ମୋତେ ବହୁତ ଭଲ ଲାଗିଲା।
ମତେ ବି ବହୁତ ଭଲ ଲାଗିଲା ଏବଂ ଆମେ ବି ଚାହିଁବା କି ଲୋକମାନେ କେମିତି ପରିବେଶ ସୁରକ୍ଷା ପ୍ରତି ସଚେତନ ହୁଅନ୍ତୁ ସେମାନଙ୍କୁ ବି ଆମେ ପ୍ରୋତ୍ସାହନ କରିବା କି ପରିବେଶର କେମିତି ସୁରକ୍ଷା ନେବେ ତ ଆଜିର ମ ବିଷୟଟା ବହୁତ ବଢିଆ ଥିଲା ପରିବେଶ ସୁରକ୍ଷାା ମତେ ବି
ମତେ ବି ବହୁତ ଭଲ ଲାଗିଲା ମୁଁ ବି ବହୁତ କିଛି ଶିଖି ସିଖିଇବାକୁ ପାଇଲି ତମଠାରୁ
ମୁଁ ବି ବହୁତ କିଛି ଶିଖିଆକୁ ପାଇଲି ତମଠୁ।
ହଉ ଠିକ୍ ଅଛି ହଁ ଧନ୍ୟବାଦ ମୁଁ ରଖୁଛି ପରେ ଆମେ କଥା ହବା ଆଉ।